ହାଲୋ ହଁ। ଏଇ କିଛି ନାଇଁ ବସିଥିଲି। କହୁନୁ ତୁ କଣ କରୁଚୁ?
ମୁଁ ବି ଏମିତି ହିଁ ବସିଛି ଆଉ। ଆଉ କଣ ଖାଉଥିଲୁ ଏବେ ଇଭିନିଙ୍ଗ୍ ରେ?
ନା କିଛି ଖାଇନି ତ। ଆଉ ତୋର?
ହଁ ମୁଁ ସେ ଖାଇଥିଲି ଗୋଟେ ପିଠା ଡେ। ନଡ଼ିଆ ଇଏର ବିସ୍କିଟ୍ ଟାଇପ୍ ର। ଆଉ ଖାଇଥିଲି ବୋଲେ କଣ ଏମ୍ ଡି। ହେ ସେଓ, ବୁନ୍ଦି, ନିମ୍କକି ଏ ସବୁ ଆଉ।
ଏତେ ସବୁ ଖାଇବା
ହଁ। ଘରେ ଥିଲା ତ ଆଁ?
କି ପିଠା କହିଲ ଆଉଥରେ କହ?
ଆରେ ସେ ସେଟା ହଉଚି କଣ କହିଲୁ ମଇଦା ମଇଦାରେ ଏମିତି ତେଲ କରି ଦେଇକିନା ଖାସ୍ତା କରିବୁ ହା ତାପରେ ସେଠି ଚିନି ଅ ପାଉଡର କରିକି ପକେଇବୁ ଆଉ ନଡିଆ କୋରିକି ପକେଇଦବୁ। ତାପରେ ତାକୁ ଏମିତି ଜିନ୍ତି ଆମେ ଅଟା ଚକୁଡୁଚେ ଇଏ କରୁଚେ ଟାଇଡ୍ କରିକି ତାକୁ ଦଳିକନା ଏମିତି ପତଲା ଝି ରୁଟି ଭଳିଆ ଗୋଟେ ବଡ ଟା ଆଗ ବେଲ୍ ଦବୁ ତାପରେ ଗ୍ଲାସ୍ ରେ କଟିଂଙ୍ଗ କରି କରି କି ନା ଗୋଟେ ଗୋଟେ କରିକି ଛାଡିବୁ ଏ ଛାଣିବୁ। ନହେଲେ ତ ଏମତି ହାତରେ ଏମତି ପତଲା ପତଲା ଯେମିତି କାକରା ପିଠା ଗଢୁନେ କରିକିନା ତାକୁ ଛାଣି ପାରିବୁ ବିସ୍କୁଟ ଟାଇପ୍ ର ଲାଗେ ସେଇଟା। ଟେଷ୍ଟି ଟେଷ୍ଟି। ଯୋଉ ଟ୍ୟୁସନ ଯାଇଥିଲେ ତାଙ୍କ ମା କୁ ମୁଁ ଏଇଟା ବତେଇଥିଲି ଯେ ସେ ଆଜି ବନଉଥିଲେ ତ ମତେ ଟେଷ୍ଟ କରେଇଥିଲେ।
ଆଚ୍ଛା ହଉ ତାହେଲେ ଆଉ ମୁଁ ତ ପ୍ରଥମ ଥର ପାଇଁ ଶୁଣିଲି।
କେବେ ଗୋଟେ ବନେଇବୁ ଆଉ କରିକି ଖାଇବୁ ନହେଲେ ଆସିଲେ ମୁଁ ଟେଷ୍ଟ କରେଇ ଦେବି।
ଆସିବି ଯଥା ଶୀଘ୍ର ଆସିବି ମୁଁ।
ହଉ ଆଉ।
କେତେ ପ୍ରକାର ପିଠା ତାହେଲେ ବନେଇବାକୁ ଜଣାଅଛି।
ପିଠା ବଲେ କଣ ମୁ ବନେଇ ଦଉଛି ବୋଲି ଏମିତି କାକରା ଟିକେ ବନେଇଦେବି। ମାନେ ମୁଁ ଯୋଉଟା ହେଲେ ଲେ ଦେଖିବି ଜାଣିବି ବଲେ ବନେଇଦେବି ହା କାକରା ହଉ ଆ ଫିର ପୋଡ ପିଠା ହଉ ଇଡିଲି ହଉ ଚକୁଳି ଫକୁଳି ହଉ ସବୁ ବନେଇ ପା ରି ନସ୍ ବନେଇବା ଟା ମୋ ପାଇଁ କଷ୍ଟ। ଯୋଉ ପର୍ଯ୍ୟନ୍ତ ମୋ ମୁଡ଼ୁ ହେଇନି ମୁଁ ବନେଇବିନି।
ମାନେ ସବୁ ପ୍ରାୟ ଜଣା ଅଛି ବାସ୍ ବନଉନି। ଜଣା ଅଛି ବାକି ବନଉନୁ।
ବନଉନି ସେଇୟା ଇଚ୍ଛା ଉପରେ ବି ଡିପେଣ୍ଡ କରୁଛି ଆଉ।
ଯା ହେଉ ବନେଇବା ଜଣା ତ ହେଲେ ଅଛି।
ହୁଁ କାଇଁ ତୁ ଜାଣିନୁ କି ତୁ ତ ମୋଠୁ ଅଧିକ ଜାଣିଥିବୁ?
ନା ମତେ ଖାଲି ସେଇ କାକରା ପିଠା ବନେଇ ଆସେ। ମଣ୍ଡା ପିଠା ଆଉ ଇଡ଼ିଲି ବି ବନେଇଦିଏ। ବାକି ଯୋଉ କେତେ ଭାଗ ମାପ ଟା ମତେ ଜଣା ନାଇଁ ଇଡ଼ିଲି ର କେ କେତେ କଣ ଦେବି ସେଇଟା ମୁଁ ଜାଣିପାରି ଚକୁଳି ମୋ ଦ୍ଵାରା ହୁଏନି।
ହଁ ହଁ ଚକୁଳି ମୋ ଦ୍ଵାରା ବି ହଉନ ଥିଲା ଏବେ ଏବେ ହେଇଯାଉଛି।
ଚକୁଳି ହୁଏ ତ ନାଇଁ ଆଉ ହେଇ ହି ପାରେନି।
ଆଛା।
ହୁଁ।
ଆଉ ତରକାରୀ ଫରକାରୀ ଉଁ ଆମିଷ ଫାମିଷ ବନେଇ ପାରୁଛି ନନଭେଜ ହେରିକା ମାନେ ଆମିଷ।
ହଁ।
ଉଁ ହୁଁ ସବୁ?
ହଁ।
ମଟନ୍ ଚିକେନ୍ ସବୁ?
ହଁ।
ଯା ହଉ।
ବନେଇଦେବି ବାକି ଖାଇବା ଲୋକ ଉପେରେ ରହିଲା ଆଉ। ଠିକ୍ ଠାକ୍ ରୋଷେଇ କରିବି ମାନେ ବେଶୀ ଖରାପ ବି ରୋଷେଇ କରେନି।
ଆଚ୍ଛା ଯିଏ ଚାଖିକି କହିବ ଆଉ କେନ୍ଦି ହେଇଛି ଆଉ। ଓହୋ।
ତତେ ଆସୁନି କି।
ଆସୁଛି ମତେ ଆମିଷ ହିଁ ରୋଷେଇ କରିବାକୁ ଭଲ ଲାଗେ ଆଉ ନହେଲେ ନାଇଁ ଏମତି ଭେଜ କରିଦେଇଥିଲେ ମୁଁ ତ ବନାଏନି ଘରେ ହିଁ ବନାନ୍ତି। ବାବା ଖାଲି ମତେ ଇନ୍ଦି ବାଧ୍ୟ କରିବେ ତୁ ବନା। ତୁ ବନେଇଲେ ମୁଁ ଖାଇବି ଟେଷ୍ଟ ଲାଗୁଚି ବୋଲେ ମୁଁ ବନେଇବି ନହେଲେ ମ ମତେ ଟିକେ ଖୋସା ମ ଏ ଯୋଉ କୁହନ୍ତିନି ଖୋସାମତି ସେଇଟା ଦରକାର। ସେଇଟା ହେଲେ ଏକା ମୁଁ ଖା କରେ ନହେଲେ ନାଇଁ।
ପୁରା ଫୁଲେଇ ନାଇଁ କି କରେ କରେ କରେ କହିଲେ ଯାଇଁ କରିବି।
ସେଇ କାଟି କିନା ସେମାନେ ର ବାବୁ ପୁରା ରଖିଦେବେ ଇଏ କରିବେ ତାପରେ ମୁଁ ଯାଇଁକିନା କ କରିବି ମାନେ ମୁଁ ଖାଲି ଇନ୍ଦି ଚଟୁ ଧରିକିନା ହଲେଇବି ଆଉ କିଛି ନୁହଁ।
ମତେ ସେମାନେ ବୋହୁତ ଅଳସୁଆ ଲାଗତି ଜଣେ ସବୁ ପରିବା କା ଟିବ ସବୁ କରିବ ସବୁ ଦବ ବାସ୍ ଚୁଲିରେ ବସେଇକି ଇଏ କର ନା।
ହେଲା କାଇଁ କଁ ହେଲା ମୋ ବାବା ତ ବାବୁ କରିବେନି ଆଉ କିଏ କରିବେ ହିଁ ହିଁ। ତାଙ୍କୁ ପରିବା କାଟିଆକୁ ଭଲ ଲାଗେ ମତେ ରୋଷେ ମାନେ ଇନ୍ଦି କରିଦେବି ଆଉ ସବୁ। ତାଙ୍କୁ ଖାଲି କାଟିବା ଆଉ ଇଏ କରିକି ଦେଇ ଦେବେ ମୁଁ
ବାବା ତ ତୁମର ଭଲ ରୋଷେଇ କରନ୍ତି ନା।
ହୁଁ ସେଇଆ ବା। ମତେ ସେ ଏଇ ଗୁଣଟା ମୋ ବାବାଙ୍କ ଠାରୁ ହିଁ ମିଳିଛି ବୋଧେ। ରୋଷେଇ କରିଆକୁ ଭଲପାଇବା ଗୁଣଟା।
ରୋଷେଇ କରବାକୁ ତାହେଲେ ଭଲ୍ ଲାଗେ?
ହଁ। ମତେ ମୋର ମାନେ ଗୋଟେ ମନପସନ୍ଦଦିଦା କାମ ଏଇଡା। ମୋ ମୁଡ୍ ଖରାପ ଥିଲେ ୟା ଫିର୍ ଭଲ ନ ଲାଗୁଥିଲେ କିଛି ରୋଷେଇ କରିଆ କଥା ଆଉ। ତୁ କରୁନୁ କି ଡେଲି ବେସିସରେ ରୋଷେଇ?
ନାଇଁ।
ଆଚ୍ଛା କଣ ପାଇଁ?
କରେନି ମୋ ମା ମତେ ଯାକ କାମ କରେଇ ହିଁ ଦିଏନି ଏବେ ବାହାରେ ଅଛି। ବୋଲି ହେଇ ଏଇଠି ବି ମୁଁ କରେନି ମୁଁ ରୋଷେଇ କରେ ହିଁ ନାହିଁ ଘରେ ଥିଲେ ମୋ ମା କେବେ କରେଇ ଦିଏନି।
ଆଉ ସେଇଠି କଣ ବାସନ ମାଜୁଚୁ?
ଏଇଠି ମୁଁ ନାଇଁ ସେଇ ଦିଦି ଅଛନ୍ତି ତାଙ୍କେ ରୋଷେଇ କରୁଚନ୍ତି ମୁଁ କରୁନି ବେଶି ଏତେ।
ଉଁ ହୁଁ ଝଗଡା ହୁଏନି ବାଦ ବୁଦା।
ନା।
ଯା ହଉ ବଢିଆ ପାଇଛୁ ଆଉ ସାଙ୍ଗ ଯାକ ଆଉ।
ରୋଷେଇ ସବୁ ସେମାନେ ହିଁ କରନ୍ତି ଘରେ ବି ମୋତେ ମୋ ମା କରାଏ ହିଁ କରେନି କିଛି ବିି ଉଁ
ମୁଁ ତ କିଛି କରେନି। ନା ବାସନ ମାଜେ ନା କିଛି ବୋଲେ କିଛି ଦିନ ରାତି ହେଲା ମୁଁ ଖାଲି ଫୋନ୍ ଦେଖି ଦେଖି ହିଁ ମୋ ଦିନ ପଳାଏ। ଏ ଜଷ୍ଟ ଏବେ ଏମିତି ଘରେ ରହୁଛି ଇଏ କରୁଛି ବୋଲି କେବେ କେମିତି ହେଲା ଅ ଟିକେ ରୋଷେଇ ଟା କରିଦଉ କିଛି ନହେଲେ ରୋଷେଇ ବୋଲି କଣ ଗୋଟେ ହିଁ ଗୋଟେ ଦିଟା ଆଇଟମ କରିବି। ଆମିଷ ଆସିଥିଲେ, ଆମିଷଟା ହିଁ ମୁଁ କରିବି ଆଉ କିଛି ନୁହଁ ଆଉ ସବୁ ବୋଉ କରେ।
ଯା ହଉ।
ହି। ତୁ ସାନ ଟା ବୋଲି ବଢିଆ ଭାଗ୍ୟ ତୋର ଆଉ।
ସାନ ଟା ବୋଲିକି ନାଇଁ ମୋ ଦିଦି ବି କରେନି ତାକୁ ତାକୁ ବି ମୋ ମା କରେଇ ଦିଏନି।
ହେଲା ଉ ପୁରା ପଡିଛି ଜୀବନ ସାରା କେତେ ଏବେଠୁ କରିବ।
ସେମିତି ନୁହଁ ସେ କରେଇ ହି କ କ ମାନେ ସେତିକି ସେମିତି ପରିସ୍ଥିତି ନ ହଉ ଆମେ ନ ରାନ୍ଧୁ ସେମିତି
ଉୁଁ ହୁଁ ଯାହା ହଉ ଭାଗ୍ୟ କରିଛ ଗୋଟେ। ଆଉ ତୋ ଫେବରଟ ଖାଇବା କଣ ମନ ପସନ୍ଦିଦା।
ସେମିତି ଆଉ ଅଛି କି। ସେମିତି ଗୋଟେ ଜିନିଷ ଥୋଡ଼ି କହିହେବ। ବହୁତ ସାରା ଜିନିଷ ଅଛି ପସନ୍ଦିଦା ଖାଇବା କେବେ ଗୋଟେ ହେଇପାରିବ କି।
ସେଇଆ ସେଇଟା ଜାଣିବା କଥା।
ହୁଁ।
ହେଲେ ଏମିତି ଖ ଟା ମିଠା ୟା ଫିର୍ ରାଗ ଲୁଣି ଏ ଭିତରୁ କଉଟା ଏମିତି ଗୋଟେ ଥିବ। ଯୋଡା ବେଶୀ ଖାଇବାକୁ ଗଲେ ରାଗ ଲୁଣି ଭଲ ଆଉ। ଆଛି କଣ ଖାଇଥିଲ ସକାଳେ?
ସକାଳେ ଖାଇଥିଲି ମୁଁ ଗାଜର ହାଲୁଆ।
ଇସ୍ କିଏ କରୁଥିଲା।
ସେ ଦିଦି କରିଥିଲେ ହଁ ତାଙ୍କେ କରିଥିଲେ।
ଆଚ୍ଛା। ଖାଲି ଗାଜର ଖା ହାଲୁଆ ଖାଇକି ଅଛ ନା କଣ ନା ଆଉ କିଛି ଖାଇନ।
ଦିନ ବେଳେ ହେଇଥିଲା ନା ରୋଷେଇ।
କଣ
ଭାତ ଡାଲି ତାପରେ ଛତୁ ଭଜା।
ଆଚ୍ଛା। ଏବେ ରାତିର ପ୍ଲାନ୍ କଣ ଆମିଷ?
ନା ନା। ଦେଖିବା ଆଉ ଟିକେ ସମୟ ଗଲା ପରେ ଦେଖିବା କଣ ଖାଇବି।
ହୁଁ ହୁଁ ଭାବିନୁ ଏମିତି କିଛି।
ନା।
ହୁଁ ହୁଁ।
କଣ କରୁଛନ୍ତି ଘରେସବୁ
କଣଏ ସବୁ ଯିଏ ଯାହା କାମରେ ବ୍ୟସ୍ତ। ହୁଁ ବୋଉ ରେଷ୍ଟ କରୁଛି ବାବା ରୋଷେଇ ବୋଧେ ପାଇଁ ବୋଧେ ପରିବା ଫରିବା କାଟୁଛନ୍ତି କି କଣ? ଏମିତି ଆଉ
କଣ ଆମିଷ ନା ନିରାମିଷ।
ସକାଳେ ହେଇଥିଲା ଆମିଷ ଏବେ ହଉଛି ନିରାମିଷ। ସକାଳେ ଏ କଣ ଅଛି ହେଲା ଜଣଙ୍କର ମାନେ ଆମ ବ ଜଣେ ଏମତି ମୃତ୍ୟୁ ହେଇଗଲା ହେଲା। ମାନେ ଏ ଟିକେ ଦୂର ସମ୍ପର୍କୀୟ ବାବା ଆଣି ସେମତି ପୁରା ବଡ ବଡ ଚିଙ୍ଗୁଡି ଆଉ ମାଛ ହଁ ମୁଁ ଭାଜୁଛି ଆ ତରକାରୀ କରିବି ବୋଲି ଆଉ ମୁଁ ହେଇକା ହଟୁଥିଲି ଆଜି ସକାଳୁ ଚିଙ୍ଗୁଡ଼ି ଆଣିବ ଚିଙ୍ଗୁଡ଼ି ଆଣିବ ଚିଙ୍ଗୁଡ଼ି ଆଣିବ। ତ ଚିଙ୍ଗୁଡ଼ି ଟିକେ ଆଣିଛନ୍ତି ଅଧିକ କରିକିନା ସେଠି ସେତେବେଳକୁ ମୁ ଭା ଭାଜୁଛି ଆମ ଗାଁରୁ କଲ୍ ଆସିଲା ହେଲା। ତ ବାବା ଯେମିତି ଜାଣିଲେ କ ଅଞ୍ଜଳି କି କହୁଛନ୍ତି କଲ ଉଠାନା କଲ ଉଠାନା ହାଁ। ତ ଇଏ କଣ କଲେ ଜବରଦସ୍ତିଆ କଲ ଟା ଉଠେଇଦେଲେ ଆଉ। ତାପରେ ଏ ମୂର୍ତ୍ତି ଖବର ଟା ଆମ କାନରେ ପଡ଼ିଲା। ଫିର୍ ବି ଏତିକି ଯାକ ଇଏ ହେଇଛି କଣ ହବ ନଷ୍ଟ ତ ହବ। କରିକି ନା ଯେହେତୁ ମୁଁ କଣ ହେବି ନାତୁଣୀ ହେରିକା ହେବି ଟିକେ ଆହୁରି ଛାଡ଼ି ହେଇଗଲାଣି ଦୂର ସମ୍ପର୍କ ବହୁତ୍ ହେଇଗଲାଣି ମୁଁ ସବୁ ଯାକ ଚିଙ୍ଗୁଡ଼ି ଖାଇଦେଲି।
ଆଉ ସେମାନେ କେହି ଖାଇଲେନି।
ଆଉ କିଏ ଖାଇବ ଅଞ୍ଜଳି ଏମିତି ରେ ବାହାରେ ଖାଇଦଉଛି ବଟ୍ ହୁଁ ସିଏ ଏବେ ଟିକେ କାଇଁ ଆମିଷ ଖାଉନି।
ହଁ ହଉ ତାହେଲେ ଆଉ ହଉ ମୁଁ ଟିକେ ପରେ କଲ୍ କରୁଛି ଆଁ।
ହଁ ଠିକ୍ ଅଛି ଓକେ।
ନା କଣ କହୁଥିଲ?
ନାଁ ଆଉ କିଛି ନୁହଁ ବା ଏମିତି ହଉ। ଓକେ ବାଏ।